ହ୍ୟାଲୋ। ଆଉ ଆପଣ ଏବେ କଣ କରୁଛନ୍ତି।
ଏଇ ବସିଥିଲି ଟିକେ ଟିଭି ଦେଖୁଥିଲି ଆପଣ
ହଉ ମୁଁ ତ ଏବେ ଏଇ ଯୋଉ ସନ୍ଧ୍ୟା ରଷେଇ ମାନେ ସନ୍ଧ୍ୟା ରୋଷେଇ ହବ ତ ଡେରିରେ ହବ କିନ୍ତୁ ସନ୍ଧ୍ୟା ବେଳେ ଯୋଉ ଜଳଖିଆ ଖାଇବା ପାଇଁ ଏଇନା ମୁଁ ଟିକେ ବନେଇଥିଲି ପୋହା ବନେଇଥିଲି। ତ ସେଟା ବନେଇକି ଆସ ଦେବି ଆଉ। ଆପଣଙ୍କୁ ସବୁ କଣ କଣ ସବୁ ମାନେ ଜଳଖିରେ କଣ କଣ ଆପଣ ଶିଖିଛନ୍ତି ଟିକେ ମତେ କହିବେ କାରଣ ମୁଁ ତ ବେଶୀ ରୋଷେଇ ଶିଖିନି। ଆପଣ କହିଦେଲେ ମୁଁ ସେଇ ଅନୁସାରେ କରିପାରିବି।
ଓହୋ ନାଇଁ ଜଳଖିଆ ମାନେ ଏଇ ଯୋଉ ସକାଳ ଜଳଖିଆ ରେ ମୁଁ ଟିକେ ଏଇ ଯୋଉ ଆଳୁ ପରଠା ପିଆଜ ପରଠା ଆଉ ଆମର ରହିଲା ଉପମା ଗୁଗୁନି ଆଉ ପୁରୀ ଡାଲମା ଏଇ ସବୁ ମତେ କରେଇ ଆସେ ସକାଳ ଜଳଖିଆରେ ଆଉ ସନ୍ଧ୍ୟା ଜଳଖିଆ ମାନେ ମୁଁ ଟିକେ ଚାଟ ଫଟ କରେ ଆଉ କଣ ହୁଏ ଗୁପଚୁପ ଗୋଟେ ଆସେ ଆଜି କାଲି ଏ ଯୋଉ ମାଣ୍ଡିଆ କୁହନ୍ତିନି ମାଣ୍ଡିଆ ର ଗୋଟେ ଗୁପଚୁପ ବିକ୍ରି ହୁଏ ଆମେ କଣ କରୁନା ସେ ଗୁପ ଯ ପ୍ୟାକେଟ ନେଇକି ଆସିଯାଉ ଘରେ ସବୁ ଆଳୁ ଚକଟି ଦେଇ ଆଳୁ ସିଝେଇ ଦେଇ ଚକଟି ଦଉ ଟିକେ ଚିନାବାଦାମ ଆମର ଅ ଚଣା ଏଇସବୁକୁ ସିଝେଇ ଦେଇ ସେଇଥିରେ ପୁରା ଚକଟିକି ଜଲଜିିରା ପାଉଡର ଫାଉଡର ସବୁ ଦେଇ ପୁଣି ଅଲଗାରେ ଗୋଟେ କଂସାରେ ପାଣି ଜଲଜିରା ପାଉଡର ଏଇ ଯୋଉ ତେନ୍ତୁଳି ପାଉଡର ଗୋଟେ ଆସେ କି ଘରର ଯୋଉ ତେନ୍ତୁଳିକୁ ଟିକେ ମିଶେଇ ପୁଦିନା ପତ୍ର ସବୁ ଦେଇ ପାଣି କରୁ ଆମେ ପ୍ରାୟ ଆମ ଶାଶୁଘରେ ଆମେ ସମସ୍ତେ ଏଇ ଗୁପଚୁପ୍ ଖାଇବାକୁ ଭଲ ପାଉ ଆଉ ମାନେ ଆପଣ ଦେଖିବେ ଗୋଟେ ନର୍ମାଲ ଗୁପଚୁପ ଘରେ କଣ ଗୁପଚୁପ କଲେ ଘରେ ବି କଲେ ହୁଏ କଟାରେ କରିବାକୁ କିନ୍ତୁ ବହୁତ ସମୟ ଲାଗେ କିନ୍ତୁ ଏବେ ସବୁ ଯୋଉ ମାନେ ସାଧାରଣ ଗୁପଚୁପ୍ ଅପେକ୍ଷା ଗୋଟେ ମାଣ୍ଡିଆରେ ବନା ଗୁପଚୁପ୍ ଆସେ ସେଟା ବହୁତ ବଢିଆ ଟେଷ୍ଟ ଲାଗେ ଆପଣ କେବେ ଖାଇଛନ୍ତି ମାଣ୍ଡିଆରେ ବନା ଗୁପଚୁପ
ଅ ନା ନା ମୁଁ ତ ଯୋଉ ମାଣ୍ଡିଆରେ ବନେଇବା ଗୁପଚୁ ଖାଇନି ମାନେ ଆର ଯୋଉ ଅଟାରେ ଯୋଉ ଗୁପଚୁପ ତ ମୁଁ ସେଟା ଖାଇଛି ଆଉ ଘରେ ବି ଥରେ ମୁଁ ଦେଇ ତିଆରି କରିଥିଲେ ସେଟା ମୁଁ ଖାଇଛି କିନ୍ତୁ ଆଉ ମାଣ୍ଡିଆ ଗୁପଚୁପଁ ଏଟାଜି ପ୍ରଥମ ଥର ଆପଣଙ୍କୁ ମାନେ ପାଖରୁ ଶୁଣିଲି ଆଉ ମୁଁ ଆଗରୁ ଜାଣିଥିଲି ଯେ ମାଣ୍ଡିଆ କ୍ଷିରି ଖାଇଛି ଆଉ ମାଣ୍ଡିଆ ର ସେକ୍ କରିକି ପିଇଛି ଆଉ ମାଣ୍ଡିଆର ଗୋଟେ ଦେଖିବେ ଗୋଟେ ମାଣ୍ଡିଆର ଚକୁଳି ବି ମାନେ କରିଛନ୍ତି ସେ କୁଇଟା ବି ମାନେ ଘରେ ମୁଁ ବହୁତ ତିଆରି କରନ୍ତି ତ ସେଟା ମୁ ଖାଇଚି। ଯେତବେଳେ ମାଣ୍ଡିଆ ଗୁପଚୁପ୍ କଥା ମେ ମୁଁ ଶୁଣି ନଥିଲି ଯାହା ହେଉଛି ଗୋଟେ ମାନେ ଭଲ କଥା ଶୁଣିଲି ଏହାୟାପରେ ନିଶ୍ଚିତ ଭାବରେ ମୁଁ ଆପଣଙ୍କଠୁ ସେଇ ମାଣ୍ଡିଆ ରେସିପିଟା ନେବି ଯେ ଗୁପଚୁପ୍ଟା କେମିତି କରନ୍ତି ସେଇ ଅନୁସାରେ ମୁଁ ବି ମୋ ଦିଦ କହୁଛି ମୋ ମାଆଙ୍କୁ ଯାହା ମୁଁ କହିବି ସେ ମତେ ତିଆରି କରିକି ଦେବେ ଆଉ ମୁଁ ଥରେ ତାଙ୍କ ତୁ ଶିଖିଗଲେ ତାପ ଟାଇ ଟାରେ ମୁଁ କରିକି ସେମାନଙ୍କୁ ଦେବି ଆଉ ମାଣ୍ଡିଆ ଟା ତ ମୁଁ ଜାଣିଛି ଯେ ମାନେ ଛୋଟ ଦିନ ନୁ ହଁ ମୋ ମାମା ମତେ ଯେତେବେଳେ କହିବେ କି ଆଉ ତୁ ମାଣ୍ଡିଆ ଟା ମାନେ ପିଇଦି ପେଟ ଥଣ୍ଡା ରହିବ ଭଲ ହେବ ମାନେ ମୋତେ ସେତେବେଳେ ଟିକେ ଘୃଣା ଲାଗେ ମାନେ ମୁଁ ଜାଣିିନିଥିଲିନି ମାଣ୍ଡିଆର ଏତେ ଉପକାରିତା ଅଛି ବୋଲି ମୁ କହିବି ନା ନା ମୋତେ ସେ ସ୍ଵାଦ ଟା ଭଲ ଲାଗୁନି ମୁଁତେ ମୁଁ ଖାଇବି ଏମିତି ବହୁତ ବାହାନା କରେ କିନ୍ତୁ ଯେତେବେଳେ ଆମେ ମାନେ ନିଜେ ବଡ଼ ବଡ ହେଲା ପରେ ସବୁ କଥା ଜାଣିଲେ ଯେ ମାଣ୍ଡିଆଟ ର କେତେ ମାନେ ଉପକାରିତା ଅଛି ସେ ମେ କହିଲେ ନ ସରେ ଆଉ ମାଣ୍ଡିଆ ଖାଇବା ତ ପ୍ରତିଦିନ ମାଣ୍ଡିଆ ଖାଇବାଟା ନିହାତି ଦରକାର ଆଉ ମାଣ୍ଡିଆ କ୍ଷିରିଟାକୁ ବହୁତ ବଢିଆ ଲାଗେ। ଆଉ ତାପରେ ସେ ତାପରେ ମୁଁ କଣ କରେନା ମୁଁ ତ ବେଶି ସକାଳୁ ଜଳଖିଆ ଜାଣିନି।କିନ୍ତୁ ଆଜି ଯେହେତୁ ବୁଧୁବାର ଅଛି ଆମିଷ ବାର ତ ମୁ ଆଜି ଆମ ଘରେ ସକାଳେ ରୋହି ମା ପ ତରକାରୀ କରି ରୋହି ମାଛ ତରକାରୀ ଟା ମତେ ବହୁତ ଭଲ ଭାବରେ ଆସେ ଯେମିତିକ ମାଛଟାକୁ ଆଗ ଫାଷ୍ଟ ପୁରା ପରିଷ୍କାର କରିକି ଧୋଇଦେବା ତାପରେ ସେଥିରେ ଟିକେ ମାନେ ମୁଁ ଲେମ୍ବୁ ରସ ଦେଇଦିଏ ଯେମିତି ଟିକେ ଆମିଷ ଗନ୍ଧ ଟା ଟିକେ କମ୍ ଆସିବ ଆଉ ମାଛଟା ଛାଣିଲା ବେଳେ ମାଛଟା ଭାଙ୍ଗିବନି ଯେହେତୁ ତରକାରୀ ହ ମାଛ ଟା ଭାଙ୍ଗିଗଲେ ତ ମାନେ ଚାରିଆଡେ ତରକାରୀ ଟାଙ୍କ ମାନେ ଗୋଳେଇ ହେଇଯିବ ତ ସେଟା କଣ ମାଟିକି ଭଲ ଦିଶିବନି ତ ସେଥିପାଇଁ ମୁଁ ଟିକେ ଲେମ୍ବୁ ଦେଇଦିଏ ଆଉ ସେଥିରେ ମାଛ ଟ କଣ କରେ ନା ଟିକେ ଲୁଣ ହଳଦୀ ଆଉ ଟିକେ କାଶ୍ମୀର ପାଉଡର ପକେଇ ଦିଏ ଲଙ୍କାାଗୁଣ୍ଡ ଟିକେ କଲର ରଖାଏ ତାକୁ ତେଲରେ ଛାଣି ଦିଏ ଛାଣି ସାଇା ପରେ ମାଛ ପିଆଜ ଟମାଟୋ ଆଉ ଅଦା ରସୁଣର ପେଷ୍ଟ କରିକି ରଖିଥାଏ ରା ପକେଇକି ସେଥିରେ ଅଦା ରସୁଣ ପେଷ୍ଟ ପକେଇକି ପିଆଜ ଦେଇକି ଭଲସେ ଟମାଟୋ ଦେଇକି କଷିଦିଏ ତାପରେ ସେଥିରେ ପାଣି ଦେଇଦିଏ ଆଳୁ ପକେଇକି ଟିକେ ସୋରିଷ ମାତ୍ର ଚାମଚ ଦେଇଦିଏ ମସଲା ତେଲ ଖାଇବାଟା ଅଳ୍ପ ଅଳ୍ପ ମସଲାରେ ପାଣି ଦେଇ ଦେଇଛିି ତାପରେ ସେତେବେଳେ ଝୋ ଟା ମାନେ ଆମର ଫୁଟିବ ପୁରା ଭଲ ଭାବରେ ତାପରେ ମୁଁଛି ମାଛ ପକେଇ ମାଛ ପକେଇଦିଏ ଆଉ ଲାଷ୍ଟରେ ଓହ୍ଲେଇଲା ବଳେ ମୁଁ ଟିକେ ମାଛ ମସଲା ମାନେ ଗୁଣ୍ଡ ମସଲା ଯୋଉ ମାଛ ମସଲା ଆସ ଥିଟା ଗରମ ମସଲା ଆଉ ଧଣିଆ ମାନେ ଧନିଆ ପତ୍ର କାଟିକି ପକେଇଦିଏ ଆଉ ଟିକେ ଡାଲଚିନ ବଲେ
ଓହୋ।
ଆଉ ଆପଣ ବିରିୟାନୀ ଟିକେ ମତେ କହିବେନି କେବେ ବିରିୟାନୀ ରେସିପି ମାନେ ଘରେ ତିଆରି କରିନି ଆପଣ ଟିକେ ମତେ କହିଦେବେ ମୁଁ କରିବି
ବିରିୟାନୀ ରେସିପି ମାନେ ମୁଁ ବି ସେତେରେ ଜାଣ ମୁ କରିଛି ଭେଜ ମାନେ ଯୋଉ ଆମ ନିରା ନିରମ୍ ବିରିୟାନୀ ପୁ ଭଲ ସେ ଜାଣିି ଆଉ ଚିକେନ ବିରିୟାନୀ ଏସବୁ ସବୁ ମାନେ ସେଇ ପ୍ରକାର ହିଁ କିଛି ଅଲଗା ନଅ ମାନେ ଆପଣ କଣ କରିବେ ପ୍ରଥମେ ଅ ଆପଣ ଯାହା ପରିବା ଯାହାବି ପକେଇବେ। ମାନେ ମନେକର ଭେଜ ବିରିୟାନୀ କରୁଛନ୍ତି ତାହେଲେ ଯାହା ତା ପାଇଁ ବିଟ୍ ହଉ ଗାଜର ହଉ ଆମର ମଟର ହଉ ପନିର ହଉ ଯାହା ସବୁ ଦରକାର ଆମ ଜିନିଷ ପିଆଜଠୁ ନେଇକି ଟମାଟୋ ନେଇକି ସବୁ ଜିନିଷ କାଟି କୁଟିକି ଆଗ ରଖିଦେବେ।ତାପରେ କଣ କରିବେ ଚାଉଳକୁ ଟିକେ ଧୋଇ ଦେଇକି ରଖିଦେବେ। ରଖିବା ପରେ କଣ କରିବେ ଆମର ଯାହା ମସଲା ଫସଲା ପାଇଁ ପ୍ରଥମେ ଅଦା ରସୁଣ ପିଆଜ ଆମର ଲ କା ଡାଲଚିନି ସବୁ ଦେଇକି ମସଲା କୁ ପୁରା ଭଲସେ ବାଟିଦେବେ ଟିକେ ଅଧିକା ବିରିୟାନୀ ଠା କଣ ଟିକେ ମସଲା ରହିଲେ ଭଲ ଲାଗେ। ତ ମସଲା ସବୁ ଦେଇକି ତାପରେ କଣ କରିବେ ଏ ଯୋଉ ଉ ମସଲା ଫସଲା ଦେଲା ପରେ ପରିବା ଯଉ ଯାହା ଯାହା ପରିବା ହଉ କି ଯାହା ସବୁ ଅଛି ତାକୁ ସବୁ କାଟି ଯୋଉ ରଖିଥିବେ ଧୋଇକି ତାକୁ ପକେଇଦବେ। ମସଲା ପରେ ସେଇଟା ଦେଇ ଦେଇକି ଯୋଉ ମସଲା ପଡିଲା ସେଇଟା ଇଏ ହେଲା ତାପରେ କଣ କରିବେ ସାଇଡରେ ଆଉ ଗୋଟେ ଜାଗାରେ ଆପଣ ପନିର ଟାକୁ ଟିକେ ମାନେ କଣ କହିବେ ପନିର ଟା ସବୁବେଳେ ଗୋଟେ ଗୋଟେ ଜିନିଷ ଇଏ ଅଛି ଯେ ଯେବେ ବି ପନିର ପକେଇବେ ତରକାରୀ ହଉ ବିରିୟାନୀ ହଉ ଯୋଉଠି ବି ପକେଇବେ ପନିର ଟା କଣ ଟିକେ ଛାଣି ଦେଇକି ତେଲରେ ତାପରେ ଯଦି ଗରମ ପାଣିରେ ପକେଇଦେଲେ ନା ପନିର ଟା ବହୁତ ନରମ ହେଇଯାଏ।ନହେଲେ ଦେଖିବେ ପନିର ସବୁବେଳେ ତରକାରୀ ଯେତେ ଳେ କରିଦିଅନ୍ତି ପନିର ଟା ଟାଣୁଆ ହେଇଯାଏ। ତ ପନିର ଟାକୁ ବାହା ସାଇଡ ରେ ଛାଣି ଦେଇକି ଯାହାବି କାଜୁ ଫାଜୁ ଯାହା ଯାହା ଛଣା ଦରକାର। ପିଆଜ ଟିକେ ମାନେ ଭାଜି ଦିଅନ୍ତି ସେ ସବୁ ଫ୍ରାଏ ଫ୍ରାଏ କରି ସାଇଡରେ ରଖି ଦେଇଥିବେ ତାକୁ ସବୁ ନୁହଁ କି ଚାଉଳ ପରିବା ପକେଇ ପନିର ଫନିର ସବୁ ଦେଇକି ଚାଉଳ ଯୋଉ ଅଛି ସେ ଚାଉଳକୁ ମାନେ ପାଣି ଦେବେନି ସେ ମସଲା ସହିତ ଭଲସେ ଘାଣ୍ଟି ଘୁଣ୍ଟି କି ଟିକେ ସମୟ ରଖିଦବା ପରେ ତାପରେ ଆପଣଙ୍କର ଯେତିକି ଅନୁମାନ ମନେକର ଆପଣ ପ୍ରେସରରେ ବସଉଛନ୍ତି ତାହେଲେ ସେଇ ମାପ ମାପ ଅନୁସାରେ ପାଣି ଟା ଦେଖିବେ। କେତିକି ପରିବା ଦେଇଛନ୍ତି ଚାଉଳ ଦେଇଛନ୍ତି ତାଠୁ ଟିକେ ମାନେ ପୁରା ଡବଲ ନ ଦେଇକି ଟିକେ ଦି ଗୁଣ ନ ଦେଇକି ଟିକେ କମ ଦେଇକି ପ୍ରେସର ଦେବେ।ଯଦି ଆପଣ ଖାଲି ହଣ୍ଡା ରେ ବସେଇଛନ୍ତି ତାହେଲେ ପାଣି ଟିକେ ଅଧିକା ଦେବେ। ତ ସେମିତିଆ କରିକି ତାକୁ ପୁ ପୁରା ଇଏ ର ଯୋଉ ଉପରେ ଟିକେ ତାର ଗୋଟେ ଆପଣ ଆମର କଣ କହନ୍ତି ବିରିୟାନୀ ଗୋଟେ ଅ ସେଣ୍ଟ ଟାଇପ ର ଆସେ ସେଇଟା ଟିକେ ପକେଇଦେବେ। ପକେଇକି କିଛି ନୁହଁ ବେଶି ନୁହଁ କୋଡିଏ ପଚିଶ ମିନିଟ୍ କାହିଁକିନା ବିରିୟାନୀ ଚାଉଳ ତ ବେଶୀ ଫି ଫିଟି ଗଲେ ଭଲ ଲାଗେନି ଟିକେ ଚାଉଳିଆ । କୋଡ଼ିଏ ପନ୍ଦର କୋଡିଏ ମିନିଟ ରହିଲେ ଟିକେ ବିରିୟାନୀ ପୁରା ବନିଯିବ। ବହୁତ ସହଜ ଆଉ ନହେଲେ ବହୁତ କମ ସମୟରେ ଆଉ ବିରିୟାନୀ ସହିତ ଅଧିକା ଜିନିଷ ଦରକାର ପଡେନି। ବିରିୟାନୀ ସହିତ ସାଇଡ ରେ ଏ ଯୋଉ ଦହି ରାଇତା ନର୍ମାଲ ଦହି ରେ ପାଣି ଟିକେ ପକେଇ ଦେଇକି ପିଆଜ ଫିଆଜ ଜଲଜିରା ଟିକେ ପକେଇ ଦେଇକ ଲଙ୍କା ପକେଇ ଦେଇ ଖାଇଦବ ବହୁତ ବଢିଆ। ତ ଏମିତି ଆଉ ରହିଲା ନନଭେଜରେ ମତେ ଟିକେ ଆଇଁଷରେ କଣ ମୋର ଆମର ଏପଟେ ଗୋଟେ ମୁଢ ଘାଣ୍ଟ ହୁଏ ମାଛ କହିଲାର ମନେ ପଇଲା ମୋ ଭାରି ପସନ୍ଦ ମୁଢ଼ି ଘାଣ୍ଟ କଣ ହୁଏ ନା ପରିବା ଫରିଆ ସବୁ କଖାରୁଠୁ ଆରମ୍ଭ କରି ବାଇଗଣ ଫାଇଗଣ ଯାହା ପରିବା ଅଛି ସବୁ ପକେଇ ଦେଇ ସିଝେଇଦବା ପରେ ଏଇ ଯୋଉ ଚୁ ଅଳ୍ପ ମାଛ ମୁଣ୍ଡ ଆଉ ଚୁଙ୍ଗୁଡି ଯୋଉ ଛୋଟ ଚୁଙ୍ଗୁଡି କରନ୍ତି ତାକୁ କଣ ମିଶେଇ ଦେଇକି ଗୋଟେ ମୁଢି ଘାଣ୍ଟ କରନ୍ତି। ଆଉ ଆମର ଏଇପଟେ କଣ ନା ଏଇ ମୁଢି ଘାଣ୍ଟ ଟା ବହୁତ ପ୍ରସିଦ୍ଧ ଆପଣ ସେପଟେ ପ୍ରସିଦ୍ଧ କଣ ଖାଇବା ବନା
ଏପଟେ ଆପଣ ଜାଣିଥିବେ ଯେହେତୁ ଢେଙ୍କାନାଳ ସାଇଟରେ ଢେଙ୍କାନାଳ ର ବରାଟା ଗୋଟେ ପ୍ରସିଦ୍ଧ ବରା ହଁ ସେ ବରା ଟା ହଁ ବହୁତ ସ୍ୱାଦି ସିଧା ଆଉ ମୁଁ କ ବରାଟା କଣ ଆମେ ତ ବିରିଟାକୁ ଆମେ କଣ କରିବା ତମେ ବରାଟା ଆମେ ସନ୍ଧ୍ୟାବେଳେ ଛାଣିକି ଖାଇବା ବିରିଟାକୁ ଆମେ ସକାଳୁ ବତୁରେଇକି ତାକୁ ଭଲସେ ଗ୍ରାଇଣ୍ଡର୍ କରିକି ମାନେ ବେ ପୁରା ଆମେ ତା କରିବାନି ଯେ ପ୍ଲେନ୍ କରିବାନି ତା ଯୋଉ ବିରି ଆଣଟାକୁ ଆମେ ତାକୁ ଟିକେ ଯେହେତୁ ବରା କରିବା ଟିକେ ଖଦ ଖଦଡିଆ ରହିଲେ ଭଲ ଲାଗେ ଆଉ ଗୋ ଟା ବିରି ମୁଁ ଅଲଗାରେ ରଖିଦିଏ। ଆଉ ସେଥିରେ କଣ କରେ ନା ସେ ବିରି ଆଣରେ ମୁଁ ଜିରା ପକାଏ। ଆପଣଙ୍କ ମନ ଇଚ୍ଛା ଟିକେ ମୁଁ ମାନେ ଯାହା ପକେଇ ପାରିବେ ଆପଣଙ୍କୁ ଭଲ ଲାଗୁଥିବ ବରାରେ ଖାଇବାକୁ କୁ ଟିକେ ଅଦା ଛେଚି ଥିବେ କଞ୍ଚା ଲଙ୍କା ଆଉ ଭେରସୁଙ୍ଗା ପତ୍ର। ପିଆଜ ପକାଇଦିଏ। ତାକୁ ଭଲସେ ଗୋଳେଇକି ମାନେ ଘୋଡ଼େଇକି ରଖିଦିଏ ସକାଳୁ ମାନେ ଧରିିନିଆ ଦଶଟା ଏଗାରଟା ବେଳକୁ ଘୋଡ଼େଇକି ରଖିଦିଏ। ତ ସନ୍ଧ୍ୟା ଚାରିଟା ପାଞ୍ଚଟା ବେଳକୁ ତାକୁ ଯେତବେଳେ କାଢ଼ିବା ଦେଖିବେ ଏଇଟା ଫୁଲି ଯାଇଥିବ ଉପରକୁ ଆଉ ଦେଖିବେ ଯେତେବେଳେ ଫୁଲି ଯାଇଥିବ ମାନେ ଜାଣିବେ ଯେ ବହୁତ ବଢ଼ିଆ ସେ ହେଇଯାଇଛି ଆମର ବିରି ଆଣଟା ବରା ପାଇଁ। ତ ସେଥିରେ ମୁଁ ଆଉ କଣ କରେ ନା ଟିକେ ସୁଜି ମାନେ ଅଳ୍ପ କିଛି ସୁଜି ଦେଇଦିଏ ଯେମିତି କ୍ରିସ୍ପି ଲାଗିବ ସେଇଟା ।ଆଉ ଦେଇକି ଗୋଳେଇକି ତାପରେ ବରାଟାକୁ ମୁଁ ତେଲ ଗରମ କରିକି ଛାଣିଦିଏ। ତା ସାଙ୍ଗରେ ମଟନ୍ ତରକାରୀ କରିଥାଏ ଆଉ ଖାଇବାକୁ ତ ବହୁତ ବଢ଼ିଆ ଲାଗେ ଆଉ ଏବେ ଯେହେତୁ ଖରା ଦିନ ଜାଣେ ସେ ମୁଁ ଘରେ ମାନେ ନିଜେ ଆଇସ୍କ୍ରିମ୍ ବି ତିଆରି କରେ ଯେମିତି ଆମ୍ବ ତ ଆପଣ ଜାଣିଥିବେ ନା ସବୁଠି ଆମ୍ବ ଆମ୍ୱ ଆଇସକ୍ରିମ ବି ତିଆରି କରେ। ଆଉ ଆମ୍ବ ଆଇସ୍କ୍ରିମ ଟା ତ ତିଆରି କରିବା ବହୁତ ସହଜ। ଯେହେତୁ ପାଚିଲା ମିଠା ଆମ୍ବ ନେବେ ସବୁବେଳେ ଆଇସ୍କ୍ରିମ୍ ପାଇଁ ତ ଆମ୍ବ ଆଇସ୍କ୍ରିମ୍ କରିବାକୁ ହେଲେ ଆଗ ଆମେ ଆମ୍ବଟାକୁ କାଟିଦେବା ଭଲସେ କାଟିକି ତାକୁ କଣ କରିବା ନା ଗ୍ରାଇଣ୍ଡରରେ ରଖିଦେବା ସେଥିରେ ଟିକେ କ୍ଷୀର ଅମୁଲ ଚିନି ଆଉ ଯଦି ମ୍ୟାଙ୍ଗୋ ଫ୍ଲେଭର ଥିବ ମାନେ ଯୋଉ କ୍ରିମ ଫିମ ଥିବ ଟିକେ ପକେଇଦେବେ ଟିକେ ନହେଲେ ସେମିତି କଲେ ଚଳିବ କାଜୁ ସେଥିରେ ପକେଇ ଗ୍ରାଇଣ୍ଡ କରିକି ମାନେ ଆମେ ଆଇସ୍କ୍ରିମ ଯୋଉ ଡବା ବା ଷ୍ଟାଣ୍ଡ ରଖିଥିବା ସେଥିରେ ଢାଳିଦବା ଆଉ ମୁଁ ପାଞ୍ଚ ସାତ ଘଣ୍ଟା ବସି ସାରିଲା ପରେ ଦେଖିଲି ଥରେ ନିଶ୍ଚିନ୍ତ ଟ୍ରାଏ କରିବେ ଘରେ। ବହୁତ ବଢ଼ିଆ ଲାଗିବ ବଜାରଠୁ ବି ଆଉ ମୁଁ ଏବେ ଟିକେ ରହୁଛି ମୁଁ ଟି ଟିକେ ପରେ ତମକୁ କଲ କରୁଛି ଫ୍ରି ହେଇକି।
ଠିକ ଠିକ ଅଛି।